ହଁ ହଁ କଣ କରୁଥିଲେ?
ରୋଷେଇ ସରିଲା ଆଉ ଏନେ ବସିଛି ଆଉ ପୁଅ ଆସିବ ଆଉ ସ୍କୁଲରୁ।
ହୁଁ। ଆଉ ଝିଅ?
ଝିଅ ଯାଇଛି ସ୍କୁଲ? ସେ ଆସିବ ସାଡ ଦିଟାରେ।
ହୁଁ।
ଆଉ ପୁଅ ବି ଆସିବ ଆଉ। ଗୋଟେ ଗୋଟେ କୋଡିଏରେ ପୁଅ ଆସିବ।
ଓ ହୋ।
ଆଉ ତମର ସେ ବର୍ଷା ବର୍ଷା ପ୍ରବଳ ଉଠେଇଲାଣି।
ହଁ।
କେତେବେଳେ
ଆମର ତ ସେମିତି ପ୍ରବଳ ବର୍ଷା କାଲି ହେଇଥିଲା ଠିକ ଛୁଆ ଚାରିଟା ଯେତେବେଳେ ଛୁଟି ହେଲା ଟାଇମ ରେ ହେଇଗଲା। ଆଉ ଆସିପାରିଲେ ନାଇଁ ମୋ ଝିଅ କା ଆସିଲା ସେମିତି ବହୁତ ଲେଟରେ। ପୁରା ବର୍ଷାରେ ଭିଜିକି ପାଞ୍ଚଟାରେ ପୁରା ଆସିକି ପହଞ୍ଚିଲା। ଗୋଟା ଓଦା କହିଲା ଆଉ ଯିବିନି ଆଜି ସ୍କୁଲ। କହିଲେ ସ୍କୁଲ ଯିବୁନୁ ସବୁ ଛୁଆ ଯିବେ ସାଇକେଲ ରେ ତୁ ଯା ନା ଗାଡି ରେ ପଳା। ସେଇଠୁ ଇଏ ତାଙ୍କର ନେଇକି ଛାଡିକି ଆସିଲେ ନେଇକି ପୁଣି ଆଣିକି ଆସି ଯାଇକି ଚାରିଟା ବେଳେ ହେଇକି ଚାରିଟା ବେଳେ ବର୍ଷା ହବ।
ଏବେ କଣ ଆମର ଏଇ ମୋ ପୁଅ ହେରିକା ପ୍ରାୟ ଟାଇମ ସ୍କୁଲ ଠିକି ଆସିଲା ବେଳେ ଘରେ ଠିକି ପହଞ୍ଚିବାକୁ ଥିବ ପାଞ୍ଚ ଦଶ ମିନିଟ୍ ମୁଁ ଖାଲି ଠାକୁରଙ୍କୁ ଡାକୁ ଥିବି କିନ୍ତି ମୁଁ ଘରେ ପହଞ୍ଚି ସାରିଲା ପରେ ବର୍ଷା ନହେଲେ ଏଇ ଜୋତା ଫୋତା ଗୁ ତ ଗଲେ ବର୍ଷା
ହଁ ବା। ଆଜି ବା ସେ ଝିଅ ତାର ବୁଟୁ ଛୋଟ ହେଇଗଲାଣି ବୋଲି ଆର ବୁଟ ଟା ପିନ୍ଧୁନି ଏଇ ବୁଟ ଟା ପିନ୍ଧି ସେରା କାଲି ଓଦା କରିଦେଲା କହିଲା ମାମା କାଲି ଗୁରୁଜୀ ବାଡେଇବେ ଯଦି ବୁଟ ନ ପିନ୍ଧିକି ଯିବି। ପୂର୍ଣ ଗଣବେଶରେ ଯିବି ମୁଁ କହିଲି ଟୋ ଲି ଗୁରୁଜୀ ଙ୍କୁ ଯଦି ମୁଁ ଫୋନ କରିକି କହିଦେବି ସେ ତ ଓଦା ସୁଡୁ ସୁଡୁ ହେଇିକି ଆଇଲା ଖରା ତ ନାହିଁ ରାତି ଚାରିଟା ବେଳେ ପାଞ୍ଚଟାରେ ଆସିକି ପହଞ୍ଚିଲ ବ ଶୁଖିବ କେତେବେଳେ? କହିଲା ମୁଁ ଯିବିନି ମଲ୍ଲିକି ନା ଶୁଖିବନି ସେ ଗୁରୁଜୀ କିଛି କହିବେନି ମୁଁ ଫୋନ କରିକି କହିଦେବି ତୁ ଯା। ନା ସେ କିଛି ବୁଝିବେନି ମୁଁ କହିଲି ବର୍ଷା ହେଲା ଗୁରୁଜୀ ବୁଝିବେନି କିଏ ବୁଝିବ ଆମରା ବା ଜୁରା ଛୋଟ ହେଇଯାଇଛି ଆର ବୁଟୁ ନ ପିନ୍ଧିଲେ ହବନି ହେରକ ଏଇ ବୁଟୁ ଗୁରା ତୁ ହିଲ ମରିକି ପଳା। ହେଠୁ ହିଲି ପିନ୍ଧକି ହେଇଯାଇଛି। କହିଲା ମତେ ଆଣ୍ଠେଇଦେବେ ଯଦି ମୁଁ ପୁଣି ପଳେଇ ଆସିବି। ହୁଁ। ଛୁଆଙ୍କ କଥା କଣ ପାଇବ ମୁଣ୍ଡ ଖରାପ କରିଦଉଛନ୍ତି। ଗୁରୁଜ ଯାହା ଯାହା ଅର୍ଡର କରିବେ ସେ ସେଇଆ ସେଇଆ କରିବେ। ସେ ଭାବିବେନି ଆମ ବାପା ମାଆଙ୍କରେ କତି ରେ ଏ ଗୋଟା ଜିନିଷ ଟା ନାହିଁ ବୋଲି‌ ତା ମାନେ କିଏ ତମେ ବର୍ଷେ ଦି ବର୍ଷ ପଡିବ ନାଉ ଜୋତା ଉରା ଛୋଟ ହେଇଯିବ ତାଙ୍କ ମାନେ କିଏ ଦଶହଳ ନାଖା ଜୋତା ରଖି ସୁବିଧା ହବନି ଏଇ ତ ଛୁଟି ଖୋଲିଲା ଏବେ ଏବେ
ଆମର ତ ଏଇ ଛୁଆ ମାନଙ୍କର ଏଇ ବର୍ଷ ଡିଏ ବି ରେ ମାନେ ଆଗରୁ ଗୋଟେ ଡ୍ରେସ ଥିଲା ଏବେ ଡ୍ରେସ ଦି ମାନେ ପୁରା ନୂଆ କିଣିବାକୁ ପଡିବ ଅଲ ଟୋଟାଲ ଅଲ୍ ଇଣ୍ଡିଆ ଡିଏ ବି ର ଯେତିକ ସମସ୍ତଙ୍କର ଡ୍ରେସ ଚେଞ୍ଜ ହେଇଯାଇଛି ମାନେ ନୂଆ ଡ୍ରେସ ସବୁ କିଣିବାକୁ ପଡିଲା ବେଲଟ ଟାଏ ଟୁ ନେଇକିନା ଜୋତା ଟୁ ସକ୍ସ ସବୁଠୁ କିଣିବାକୁ ପଡିଲା ଝିଅର ପୁଅର ପୁଣି ଆର ମାସରେ ସବୁ ବୁକ୍ ଫୁକୁ କିଣା ହେଇଥିଲା ଦି ଜଣଙ୍କର। ତାର ବୁକ ଆର ବୁକ, ଆର କପି ତାର କପି ବଡ ବଡ ହେଇଗଲା ପରେ ଏ ଉଁ ବହୁତୁ ଖର୍ଚ୍ଚ ସାମାନ
ସେଇ ବା ଧୀରେ ଧୀରେ ସେ ବଡ ହଉନାହାନ୍ତି ଯେ
ଟ୍ୟୁସନ ନା ନା ଦିଦିଟା ଚାପଟର ନଉଛନ୍ତି ଦିଦିଟା କୁ ଦିହଜାର।
ହୁଁ ଦିଦିଟା ସବଜେକ୍ଟ ପଢଉଛନ୍ତି।
ମାର୍ଥ ସାଇନ୍ସି ନେଉଛନ୍ତି ଦି ହଜାର ଗୋଟେ ଟାଇମ୍ ଗୋଟେ ଟାଇମ୍ ପୁଣି ସପ୍ତାହକୁ ତିନି ଦିନ
ହଁ ବା ସେ ଇଂଲିଶ ମିଡିୟମ ଛୁଆଙ୍କର ବହୁତ ପଇସା ଟ୍ୟୁସନ ଆମ ଆଡେ ଆସୁଛନ୍ତି ସେମିତି ଉଁ ସାର୍ ଜଣଙ୍କେ ନଉଛନ୍ତି କି ତିନି ହଜାର ଚାରି ହଜାର ମାନେ ସପ୍ତାହରେ ଆଠ ଦିନି ଆଠ ଦିନି ଆସିବେ ଚାରି ହଜାର ଟଙ୍କା ଖାଲି ଇଂଲିଶ ଟା ପଢେଇ ଦେଇକିନା କଣ? ସାଇନ୍ସି ଇଂଲିଶ ଦିଟା ପଢେଇବେ ଯିବେ କି ମାର୍ଥ୍ ସାଇନ୍ସ ଦି ଦି ଟା ପଢ଼େଇଲେ ଗଲେ ମାନେ ପୁଣି ଘଣ୍ଟେ ନୁହେଁ ପଇଁଚାଳିଶ ମିନିଟ୍ ପଇଁଚାଳିଶି ଦି ମିନିଟ୍ ପଢେଇବେ ସେ ତାଙ୍କ ଗାଡି ରେ ଯିବା ଆସି କିବା ଏତେ ଲଙ୍ଗରୋଡ କୁ ଏମିତି ସେଇଥୀ ପାଇଁ ଡରିକିନା ମୁଁ ଇଂଲିଶ ସେ ଇନଡିଆ ବାଲା ପଢେଇଲେନି। କାହିଁକି ନା ଇଂଲିଶ ମିଡିୟମ ରେ ସବୁଟା କରିପାରିବୁ। ହେନେ ଯୋଉ ମାଷ୍ଟର ଆମ ଆଡେ ବହୁତୁ ପ୍ରୋବ୍ଲେମ। ଇଂଲିଶ ମିଡିୟମ ମାଷ୍ଟରରା ବାହାରକୁରୁ ଆସୁଛନ୍ତି। ତମେ ତାଙ୍କୁ ଦେଲା ବେଳକୁ ପଇସା ତାଙ୍କୁ ତାଙ୍କ ଖର୍ଚ୍ଚ ଉଠିଲା ବେଳକୁ ପାଞ୍ଚ ହଜାର ଦଶ ହଜାର ପନ୍ଦର ହଜାର ମାସକୁ ବା ଯଦି କରିବୁ। ତାହେନେ ଶ କହିବେ ଦଶ ହଜାର କି ପନ୍ଦର ହଜାର। ତାଙ୍କର ମାନେ ପୁରା ମ ସବୁ ସବଜେକ୍ଟ କରିବେନି ପୁଣି ଦିଟା ତିନିଟା ସବଜେକ୍ଟ କରିବେ।
କେଇନ ଆମ ଘର ପାଖରେ ଗୋଟେ କୋଚିଂ ସେଣ୍ଟର ଅଛି। ସେଠି ବି ବହୁତ ପଇସା ଯେ ମାନେ ପଢଉନାହାନ୍ତି ଇଛା ହେଲାନି। ପୁଅ ଟିଉସନ ହେଉଛି କ୍ଲାସ୍ ଫାଇପ ରେ ତାର ପନ୍ଦରଶହଙ୍କା ନେଉଥିଲୁ। ସବୁ ସଜେକ୍ଟ ପେଢେଇ ଦଉଚୁ। କିନ୍ତୁ ଝିଅର ଟେନ ତାର ଝିଅକୁ ଆମେ ଖାଲି ମ୳୲ଥ ସାଇନ୍ସ ଦେଇଚୁ ଆଉ କିଛି ଦେଇନି।
ହୁଁ। ଆଉ ସିଏ ବା ଆମ ପୁଅଟା ର ସେମିତି ଯୋଉ ତାଙ୍କ ଶିଶୁ ମନ୍ଦିର ଗୁରୁଜି ଆସିକି ଝିଅର ଟିଉସନ କୋଚିଂ ସେ ହେଟା ବି ତାଙ୍କର ସ୍କୁଲ ପାଖରେ।
ହ
ଆମକୁ ଯିବାକୁ ଟିକେ ହଇରାଣ। ଛୋଟ ଛୁଆ ଯିବେ କେମିତି ଏତେ ବାଟ ଏଇ ଏମିତି ହେଇକିନା ସିଏ ତାର ଜୀବ ଫୁଣି ଯୋଉ ସକାଳୁ ପୁରା ଟିଫିନ ନେଇକି। ସା ସାତଟା ବେଳକୁ ଗାଧେଇ ପାଧେଇକି ଏକଥରେ ପଳେଇବ। ସାଢେ ସାତରେ ଆଠଟାରୁ କୋ ଚିଙ୍ଗି ଯିବ ନଅଟା ଦଶଟା ସାରିକା। ଦଶଟା ରୁ ଏପଟ ସେପଟ ସ୍କୁଲ ଟା ଖାଲି ଟିକେ ବାଟ। ସେଠୁ ସେଇଠୁ ଖାଇ ଦେଇକିନା ଯାହା ଟିଫନ୍ ନେଇଥିବ ଖାଇଦବ। ଖାଇ ଦେଇକିନା ତାପରେ ଏପଟକୁ ଯିବେ ସ୍କୁଲ।
ହୁଁ।
ସେଇଠି ସ୍କୁଲ ଟିଉ ସାରିକିନା ଆସିବ ଚାରିଟାରେ। ପୁଣି ଏପଟ ସେଇଠି ପିଠ ଟିଫିନ ନେଇଥିବ। ଖୁଣି ଖାଇଦେଇକି ଏପଟକୁ ଆସିବେ କୋଚିଙ୍ଗ। ପୁଣି କୋଚି ସାରିକି ଆସିବ ଛଟାରେ ଚାରିଟାରୁ ଛଅଟା। ସାଢେ ଛଅରେ ଆସିକି ଘରେ ପହଞ୍ଚେ। ଥିବ ମାନେ ଶୀତ ଦିନରେ ପୁରା ଅନ୍ଧାର ହେଇଯାଏନି କି?
ହୁଁ।
ଆଉ ଭୱାନ ଭୱାନ ମାନେ ସଖାଳୁ ଯାଇଥିବ ଯେ ଏକାଥରେ ଡେ। ପୁରା ଗୋଟେ ଦିନ ପୁରା ପଳେଇବ। ସେଠୁ ସମସ୍ତେ କହିବେ ଏ ମା କି ପାଠ ଏ ଛୁଆ ପଢିବେ। ଇଏ ଦିନ ଆଜିଠୁ ଚତୁର୍ଥ ପଞ୍ଚମ ସତମେ କହିବେ ଏମିତି ପରିଶ୍ରମ କରୁଚ ତାକୁ ଚିଡିଦେବେ। ଆଉ କଣ କରିବେ। ଦିନ ମାନେ ଦେଖିବାକୁ ପାଇବନି ତିନି ଦିଇ ଟାଇମ ନେକା ଟିଫିନ ତିନି ଟାଇମ ନେକା। ସବୁ ସଜାଲା ବେଳକୁ ପୁଣି ସ୍କୁଲ ପାଇଁ ଗୋଟେ ଟିଫିନ ଯିବ ଦିଟା ବେଳ ପାଇଁ।
କଁ ଖାଲି ସାଢେ ପାଞ୍ଚଟାରେ ଯାଉଚି କଣ ଟିକେ ସେ
ହୁଁ। ଆଉ ତମେ ଖାଇସାଇଲଣି।
ନାମ। ଛୁଆ ମାନେ ଆସିଲା ପରେ ଯାଇକି ନା ଯାହା।
ହୁଁ ହୁଁ ହଉ ମୁଁ ବି ସେଇ ରୁଟି ଭଜା ଖାଇକି ବସିଚି।
ଉପମା ଟିକେ ବନେଇ ଦେଇଥିଲି। ଖାଇ ଦେଇଥିଲୁ ଉପମା ଆଉ ପରଟା। ନାଇଁ ନାଇଁ ସେମାନେ ଭଜା ଦେଲେ ଖାଉନାହାନ୍ତି। ଆଳୁ ଟିକେ କଷା ଭଳିଆ କରିଦେଲି ସେ ପରଟା ଆଳୁକସା ନେଲେ। ଛତୁଆ ଟିକେ ଟିକେ ଖାଇଦେଇକି ଯାଇଛନ୍ତି।
ସେଇଆ। ମତେ ସେ ଭୋକା ନାଗିଲା। ମୁଁ କହିଲି କଣ କିଲୋ ଖାଇକି ଏତେବେଳେ ସକାଳୁ ରାତି ପାଞ୍ଚଟା ଚାରିଟା ରେ ଉଠିଲି। ଉଠିଲା ବେଳକୁ ଏତଳ ସାରିକା କାମ ସରିନି କଣ କରିକି ଖାଇବି।
ଆଉ ଯୋଉମାନେ ଧର ଆଠଟା ନଅଟା ଭିତରେ ଜଳସିଆ ଖାଉଛନ୍ତି ମାନେ ଆ ଗୋଟେ ଭିତରେ
ହଁ।
କଥା ଆମର ତ ଦୁଇ ଦିନ ହବ ଆଉ ସବୁ ବା ବା ଶ୍ୱଶୁର ଅଛନ୍ତି ଶ୍ୱଶୁର ଗାଧେ ଆଉ ସ ସିଏ ଗାଧ ମାନେ ଅନେଇକି ବତା ଭ ତିନ୍ତା ଯାଙ୍କା ମାନେ ଚାଲିଥିବ ଖାଇବା ପାଇଁ
ହଁମ ହୁଁ ସମସ୍ତେ ଖାଇ ପିଇ ସାଇଲେ ଯାଇ ପୁଣି ଖାଇଲା ବେଳକୁ ତିନିଟା
ଛୁଆୁରା ଖାଲି ଖାଇବେ ଯେ ଛାଡା ଛୁଡି କରନ୍ତି ବୋଲି ମୁଁ ହେଇଥରେ ପୁଣି ଆଣିକିନା ଖାଇଦିଏ। ହ
ଟା ସବୁବେଳେ ଖାଇବା ଛାଡିବ କେତେ ଭାତ ଫାତ ମୁଁ ସେଇି ସାଙ୍ଗ ସୁ ଖାଇ ସାରିଲା ପରେ ମୁଁ ଖା
ହୁଁ। ସେ ଛୁଆ ବୁଝି ସେ ବା ସବୁ ଦିନି। କେ ଆମେ ଅଧେ ଗୁଣ୍ଡା ଟେ ଖାଇବୁ ଖାଲି ଫାଷ୍ଟ ଫୁଡ ଜିନିଷ ଖାଇବୁ ଏରା ଖାଇବା କଥା ଆମକୁ କୁହନି।
ମଁ ପୁଝ ଟୋଟାଲ ଭାତ କଣ ନ ଖାଇଲେ ସେ ତାର ଭାରି ଖୁସି।
ଆଜି କାଲିଆ ଛୁଆ ଆଜି କାଲିଆ ଛୁଆ ଖାଲି କହୁଛନ୍ତି ଆମେ ହେଇରା ଖାଇବୁ।
ଆଗ ଅଛି ସୁଜି ସୁଜି ସିମେଇ। ସୁଜି ଖାଲି ଛତୁଆ ମୁଁ କଣ ଦଉଛି ଖାଲି ପାଣିରେ ଗୋଳେଇ ଦେଇକି ପିଇ ଦେଇକି ଯାଉ ଛନ୍ତି ଭୋରୁ ଭୋରୁ ନା ପାଟି କରିକି କହି କହି ଯା ନହେଲେ ସେ ବି ଖାଆନ୍ତ ସତୁଆ ଟିକେ ଖାଇଦେଲେ କଣ ନଅଟା ବେଳେ ଖାଇଲେ କିଛି ଅସୁବିଧା ନାହିଁ।
ହଁ ତମ ପେଟରେ କିଛି ନହଲା ଛତୁଆ ଗୁଣ୍ଡ ଟିକେ ହେଲେ ହେଲା ୟାକୁ ବା ସେଇ କସ୍ତୁରୀ ଛତୁଆ ଗୁଣ୍ଡ ଦିନେ ଖାଇଦବା କ ମତେ ଡେଲି ସେଇ ଛତରେ ଦେଇଦଉଛି। ଡେଲି ମତେ ସେ ସୁବିଧା ପାଇ ଯାଉଛ ଆଉ। ମା ମାନେ ସୁବିଧା ପାଇଯାଉଛନ୍ତି ମାନେ ହଁ ବା। ଆକୁ ଟ୍ୟୁସନ ଗଲାବେେଳକୁ ଆଉ କଣ ଖାଇକି ଯିବୁ। ନା ମୋ ଝିଅର ଚା ଫେବରାଇଟ ଚା ସେଉ ଗାଣ୍ଠିଆ ଏଇରା ହେଲେ ସେ ତାର ସେଇ ମାନେ ସ୍କୁଲ ରେ ହେଇଗଲଛ
ଚାକେବେେ
ନା ପୁଅ ପିଇବ ନାଇଁ ଝିଅ ଝିଅର ଚା ଅଭ୍ୟାସ ତାକୁଏଇଥର ଯୋଉଠ ସ ସ୍କୁଲ ଗଲା କହ ମୋ ମୁଣ୍ଡ ବିନ୍ଧିଲାଣି ମୁଁ ଚା ଟା ପି ଦେଇକି ନା ତାପରେ ପାଠ ଲେଖିବମି ଯଦି ଭାତ ଖାଇଦେଲି ତାହେଲେ ମୋତେ ନିଦ ଆସିବ। ପାଠ ଲେଖି ଲେଖି ଶୋଇପଡିବ ଆଉ ଖାଇବନି। ମାନେ ଦିନ ଦିନ ବାକୁ ସେ ଯଦି ଉପାସନା ହେଇ ଯିବ ତାହେଲେ କିଛି ତାର ଇଏ ନାହିଁ।
ହୁଁ ସେଏ ଆସିଲେ ଏକାଥରେ ଝିଅ ପୁଅ ଝି ହେ ତମେ ଖାଇବ ନାଇଁ କି?
ହଁ। ହଉ।
ତମ ଶାଶୁ ଶ୍ୱଶୁର ସମସ୍ତେ ଖାଇଛନ୍ତି ଜ
ନାଇଁ ଶଶୁର ତ ଶାଶୁ ନାହାନ୍ତି। ସରି।
ହୁଁ ମୋର ବି ସେଇଆ। ଶାଶୁ ନାହାନ୍ତି।
ନାଇଁ ଏମାନେ ଦି ଭାଇ ଦି ଭାଇ ଦି ଭଉଣୀ
ହୁଁ। ଓହୋ ଆମ ମାନେ କିନ୍ତୁ ଦି ଭାଇ ଦି ଭଉଣୀ
ହୁଁ ହୁଁ।
ତମର ଯାହା ଆମର ସେଇଆ ଆଉ ହୁଁ ଆମ ଘରେ ସେ ଦି ଭାଇ ଦି ଭଉ
ହୁଁ ଶାଶୁ ଘରେ?
ହଉ ହଉ ତମେ ରଖ ଯାହା କଣ କରିବ।
ହୋଉ।